ହ୍ୟାଲୋ କଣ କରୁଚୁ?
ଏଇ ବସିଥିଲି ଆଉ ତୁ କଣ କରୁଚୁ?
ମୁଁ ଏଇ ଟ୍ୟଉସନରୁୁ ଆସିଥିଲି ଆଉ ତୁ କଣ କରୁଛୁ କି ଏବେ?
ଏଇ ବସିଥିଲି ଆଉ।
ଖାଇସାଇଲୁଣି?
ହଁ ହଁ ଖାଇଲି ତୁ କଣ ଖାଇଲୁ?
ମୁଁ ଏଇ ପଖାଳ ଭାତ ଆଉ ଭଜା ଖାଇଲି ତୁ କଣ ଖାଇଲୁ?
ପିଠା ତା ସହିତ ମୁଁ ବି ସେଇ ଭଜା ଖାଇଚି ଆଉ କଣ ଖାଇବି।
ଆଉ ରଜ ସ୍ପେଶାଲ ସବୁ ଡ୍ରେସ୍ କିଣି ସାରିଲୁଣି?
ହଁ ମୁଁ ଯାଇଥିଲି ମାର୍କେଟ ଏବେ ହେଇ ତ ଆସିଲି କିଣିକି ଆଉ।
କୋଉ କୋଉ ସବୁ ଡ୍ରେସ ଆଣିଲୁ?
ହାଣିଚି କୁର୍ତ୍ତି ଆଉ ଆମ ଝିଅ ଲାଗି ଦୁଇଟା ଫର୍କ କରିଲି ଆଉ।
ଓହୋ ଆଉ ତମ ରଜ ସ୍ପେଶାଲ ସବୁ ଦୋଳି ସବୁ କଣ ଲାଗୁଚି?
ଆମର ଲାଗେ ପଟାଦୋଳି ଆଉ ଚରିକି ଦୋଳି ଆ। ସିରେ ଗୋଟେ ବନ୍ଧା ଦୋଡି ତମକୁ ସେଆଡେ ସବୁ କଣ ଭଲ ଲାଗେ।
ଆମର ସେମିତି ରାମଦୋଳି ଆଉ ହେଲା ପଟା ଦୋଳି ବାଉଁଶ ଦୋଳି ଏଇ ଟାଇପ୍ ରେ ସବୁ ଦୋଳି ଲାଗେ ଆଉ। ଆଉ ରଜରେ ସମ ସବୁ କୋଉ କୋଉ ଟାଇପ୍ ର ପିଠା ହୁଏ।
ଆମର ଆମର ଚକୁଳି ଆଉ ମଣ୍ଡା।
ହଁ ଆଉ ଆଉ କୋଉଁ କୋଉଁ ପିଠା ହୁଏ।
ଚକୁଳି ମଣ୍ଡା ଇଟିଲି କାକରା ବି ଛଣା ହୁଏ
ତତେ ଆ ଭିତରୁ କୋଉ ପିଠାଟା ଭଲ ଲାଗେ।
ମତେ ଭଲ ଲାଗେ ସବୁଠୁ ମଣ୍ଡା ଏଣ୍ଡୁରି।
ଓହୋ ମତେ ବହୁତ ଚକୁଳି ଭଲ ଲାଗେ ବହୁତ ଚକୁଳି ଭଲ ଲାଗେ ମତେ। ଆଉ ତୋର ମଣ୍ଡା ପିଠା କେମିତି ତିଆରି ହୁଏ ଜାଣିଛୁ କି ତୁ।
ହଁ କିଛି ନାହିଁ ଚାଉଳ ଭେଦେଇବ ବିରି ଭେଦେଇବ ତାକୁ ଭେଦେଇ ସାରିଲା ପରେ ବଟାଯିବ। ବଟା ଯାଇ ସାରିଲା ପରେ ତାକୁ ସେଟା ତ ମଣ୍ଡା ପିଠା ନୁହେଁ ଗୋଟେ ଇଣ୍ଡୁରି ପିଠା ଯୋଉଟା। କୁହନ୍ତି ମୁଁ ତ ମଣ୍ଡା ପିଠା ବେଶୀ ଖାଏନି ଏଣ୍ଡୁରି ପିଠା ଯଉଟା କୁହନ୍ତି ସେଇଟା। ଗୋଟେ କଦଳୀ ପତ୍ରରେ ଦିଆଯାଏ କି ପୁର ଦିଆଯାଏ ଆଉ କଣ। ସିମ୍ପୁଲ କିଛି ନାହିଁ ଆ ଦେହରେ
ଓହୋ ଆଉ ତମ ଗାଁରେ ରଜଟା ବହୁତ ଭଲସେ ପାଳନ ହୁଏ।
ହଁ ଆମ ଗାଁରେ ବେଶୀ କୁମାର ପୂର୍ଣ୍ଣିମାଟା ବେଶୀ ଭଲ ହୁଏ ରଜ ଏତେ ଭଲ ହୁଏନି ହେଲେ। ହଉଛି ଆଉ ଏବେ ହ ଏବେ ବି ହଉଛି ହୁଁ ଏବେ ଏବେ ଭଲ ହଉଛି ଆଉ।
ଓ ହୋ ଆଉ ରଜରେ ସବୁ ଆଉ କଣ କଣ ତୁ ଖାଉ କୁଆଡ଼େ ଯାଉ ବୁଲିବା ପାଇଁ।
ରଜରେ ଯାଏ ଏଇଥର ଭାବୁଛି ଟିକେ ରଜରେ ଯିବି ଟିକେ ବୁଲାବୁଲି କରିବାକୁ ଯିବି ସାଙ୍ଗମାନଙ୍କ ସହିତ ବୁଲାବୁଲି। କରିବାକୁ ଯିବି ଭାବିଛି ଆଉ।
ଓହୋ ଆଉ ପାନ ଖାଉ।
ହଁ ଖାଏ।
ପାନ ମାନେ ତତେ ଅ କୋଉ ଟାଇପର ପାନ ଭଲ ଲାଗେ ଯୋଉ ମୋଡା ପାନ ଭଲ ଲାଗେ ନା ଟିକେ। ସ୍ପେଶାଲ ପାନ ରଜରେ ତ ସ୍ପେଶାଲ ପାନ ଖାଆନ୍ତି ନା ତ ସ୍ପେଶାଲ୍ ପାନଟା ତତେ ଅଧିକ ଭଲ ଲାଗୁଥିବ ଯାହା ଲାଗୁଛି।
ଟିକେ ରଜ ଯେହେତୁ। ଟିକେ ସ୍ପେଶାଲ ହେଲେ ମତେ ଟିକେ ବେଶୀ ଭଲ ଲାଗେ ଆଉ ସେମିତି ତ ନର୍ମାଲ ବି ଆମେ ଖାଉଛନ୍ତି। ତ ସ୍ପେଶାଲ୍ ହେଲେ ଟିକେ ଅଧିକ ଭଲ ଲାଗେ ଆଉ
ହଁ ରଜଟା ତ ବହୁତ ସ୍ପେଶାଲ ନା ତ ଭଲ ହିଁ ଲାଗିବ। ଆଉ ତମ ଗାଁରେ ଆଉ କଣ ସବୁ ମାନେ ଭଲ ଫେଷ୍ଟିଭାଲ ଅଛି ତମ ମାନେ ବହୁତ। ଭଲସେ ପାଳନ କର ହୁଏ।
ଆମର ବେଶୀ ଭଲ କୁମାର ପୂର୍ଣ୍ଣିମା। ତ କୁମାର ପୂର୍ଣ୍ଣିମାରେ ଆମର ଟିକେ ବେଶୀ ମଜା ହୁଏ ବେଶୀ ଭଲ ଲାଗେ କୁମାର ପୂର୍ଣ୍ଣିମାରେ ଏଇଟା ପାଇଁ କି। କାହିଁକିନା ଆମେ ସବୁ ଝିଅମାନେ ମିଶି ମିଳିମିଶିକି କରୁଛୁ। ତାପରେ ନାଚ ଗୀତ ହୁଏ ଟିକେ ଗୀତ ଫୀତ ହୁଏ ଟିକେ ବେଶୀ ଖୁସି ଲାଗେ ଆଉ।
ହଉ ହୋ ଆଉ ତମର କୁମାର ପୂର୍ଣ୍ଣିମା ଯଉ ହୁଏ ତମର ଉପାସ କରା ହୁଏ ନା ଉପାସ କରା ହୁଏନି।
ହଁଁ ହଁ ଉପାସଟା ଆଗେ କରାଯିବ।
ସେଥିରେ ସବୁ ସେଥିରେ ସବୁ କୋଉ କୋଉ ପିଠା ହୁଏ ସେଇ ମାନେ କୁମାର ପୂର୍ଣ୍ଣିମାରେ।
କୁମାର ପୂର୍ଣ୍ଣିମାରେ ଆମର ମଣ୍ଡା ଆଉ ଛେନା ଉପରେ ଗୋଟେ ପୁର ଦିଆ ଗୋଟେ ପିଠା ହୁଏ।
ହୁଁ।
ଆଉ ଉ। ଚାନ୍ଦ ବି ବଢ଼ାଯାଏ ଯାର ଯୋଉଟା ଇଚ୍ଛା ସିଏ ବନେଇ।
ନା ନାଚ ନାଚ ଗୀତ ବି ହଉଥିବ ନାଇଁ?
ବହୁତ ନାଚ ଗୀତ ବହୁତ ହୁଏ।
ଓହୋ। ନାଚ ଗୀତ ତ ନହେଲେ ହବନି ନା ନାଚ ଗୀତ ହବାକୁ ହିଁ ପଡିବ।
ନାଚ ଗୀତଟା ଆଗେ ଗୀତ ନାଚ ଆଉ ଏଇସବୁ ହେଲେ ଟିକେ ଅଧିକ ଖୁସି ଲାଗେ।
ଆଉ ତୁ ଜାଣିଛୁ ଆଉ ମୁଁ ଯାଇଥିଲି ରଜ ପାଇଁ ସବୁ ସପିଙ୍ଗ କରିବା ପାଇଁ ଆଉ ସେଥିରେ ମାନେ ବହୁତ ଡ୍ରେସ ଦେଖିଲି ମୁଁ ତା ଦେହରୁ ମାନେ କିଛି ଡ୍ରେସ ମତେ ଭଲ ବି ଲାଗିଲାନି କିଛି ଡ୍ରେସ ଭଲ ଲାଗିଲା ବହୁତ ଅଳ୍ପ ବି ଆଣିକି ହେଲା। ଆଉ ତୁ ଯୋଉ ଯାଇଥିଲୁ ରଜରେ ଯୋଉ ସପିଙ୍ଗ କରିବା ପାଇଁ ଯାଇଥିଲୁ ସବୁ କିଏ କିଏ ଯାଇଥିଲ ତମର ସପିଙ୍ଗ କରିବା ପାଇଁ?
ମୁଁ ଯାଇଥିଲି ମୋ ଭଉଣୀ ଯାଇଥିଲା ମୋ ଭାଇ ଯାଇଥିଲା ମୋ ବାପା ଯାଇ ଥିଲା ଆମେ ଫ୍ୟାମିଲି ସହ ଯାଇଥିଲୁ। ତମେ ସବୁ କିଏ କି କିଏ ଯାଇଥିଲ?
ହେଇ ମୋ ମୋ ସିଷ୍ଟର ଯାଇଥିଲେ ଆଉ ମୁଁ ଯାଇଥିଲି ଆଉ ଭଲ ଭଲ ସପିଙ୍ଗ କଲୁ ସେମିତି ମୋତେ ମାନେ କଣ କଲ ରେଡ କଲର ଭଲ ଲାଗିଲାନି। ଆଉ ହ୍ୱାଇଟ କଲର ଭଲ ଲାଗିଲାନି ବ୍ଲାକ୍ କଲର ଟା ଭଲ ଲାଗିଲା ନେଇକି ଆସିଲି।
ମୋର ତ ଫେବରଟ କଲର ହଉଛି ବ୍ଲୁ ତ ମତେ ବ୍ଲୁ କଲର ଯେତିକି ବି କପଡ଼ା ଲତା ଥାଏ ମତେ ବହୁତ ଭଲ ଲାଗେ। ମତେ ସେଇଥିପାଇଁ ମୁଁ କପଡ଼ା ଆଣିକି ପିନ୍ଧିଲି।
ଲସ୍ମୀ ଭଲ ଲାଗେ ତତେ?
ହଁ ଲସି ମତେ ବହୁତ ଭଲ ମତେ ଟିକେ ବେଶୀ ଏଇ ଯୋଉ କୋଲଡ ଲସିଟା ବେଶୀ ମାନେ ଭଲ ଲାଗେ ନର୍ମାଲ ଯୋଉ ଲସିଟା ଥାଏ ମତେ ଏତେ ଭଲ ଲାଗେନି ମତେ କୋଲଡ ବେଶି ଭଲ ଲାଗେ।
ଓହୋ। ନାଇଁ ମାନେ ଖରା ଯୋଉ ଭଳିଆ ହଉଛି ନା ତ ଲସିଟା ଟିକେ ପିଇଲେ ବେଟର ଆଇ ଥିଙ୍କ।
କୋଲ୍ଡ ଡ୍ରିଙ୍କସ ବି ପିଇବା ଦରକାର ଏ ଯୋଉ ଖରାରେ ଲସି ତ ସବୁବେଳେ ଆମେ ପିଇ ପାରିବନି କାହିଁକି ନା ମାର୍କେଟ କେ ଯିବ ପିଇବ?
ଗ୍ଲୁକୋ ଗ୍ଲୁକୋଜ୍ ୱାଟର ବି ପିଇବା କଥା।
ହଁ ସବୁ ମାନେ ଖରା ପାଇଁ ସବୁ ବି ପିଇବା ଦରକାର।
ଓହୋ ଆଉ ଆମେ ଗୋଟେ ଚାଲିଲୁ ଫିସ୍ ଟେ କରିବା।
ହଁ ଚାଲ ଚିକେନ ଟିକେ କଲେ ବେଶୀ ଭଲ ଲାଗିବ। ନା ତୁ କଣ କହୁଛୁ ତତେ କଣ ଭଲ ଲାଗେ?
ହଁ ମତେ ତ ମୁଁ ମଟନ ଖାଏ। ଆଉ ଚିକେନ ବି କଲେ ଚଳିବ ଚିକେନ ନହେଲେ ଚା କରିବା ଚିକେନ ପ
ତାହେଲେ ଗୋଟେ କାମ କରିବା ଚିକେନ ବିରିୟାନୀ କରିବା।
ହଁ ଚିକେନ ବିରିୟାନୀ ଯଦି କରିବା ଆଉ ରେସିପି ଟା ତୋତେ ଆସିବ ତ?
ହଁ ଚିକେନ ବିରିୟାନି ମୁଁ ବହୁତ ବଢିଆ ସେ ବନେଇ ପାରିବି ବହୁତ ସୁନ୍ଦର ଲାଗିବ ଖାଇବା ପାଇଁ ଯୋଉଟା କହନ୍ତି ପୁରା ଡେଲିସିଅସ୍।
ହ ତୁ ଶୁଣ ମତେ ଚିକେନ କସ୍ତା କେମିତି ହୁଏ ତୁ ମତେ ଫାଷ୍ଟ କ ତାପରେ ମୁଁ ଆମ ଘରେ କରିବି ନା ତ ଚିକେନ କସ୍ତା କେମିତି ହୁଏ କଣ?
ପ୍ରଥମେ ଆମେ ଚିକେନକୁ ଆଣିକି ତାକୁ ବଢିଆ ସେ ଧୋଇଦବା ଧୋଇ ସାରିଲା ପରେ ଆମେ ଦହି ପେଇ ପକେଇବା ଯଦି ଦହି ଆମର ଥିବ ତ? ଯଦି ଦହି ନାଇଁ ତାହେଲେ ଆମେ ଟିକେ ଲେମ୍ବୁ ଚିପ ଲୁଣ ହଳଦୀ ସ୍ଵାଦ ଅନୁସାରେ ପକେଇକି ତାକୁ ଗୋଳେଇବା। ଅଳ୍ପ-ଅଳ୍ପ ପକେଇକିନା ତାକୁ ଗୋଳେଇକି ତାକୁ ଦଶ ପନ୍ଦର ମିନିଟ୍ ପାଇଁ ରଖିଦବ। ରଖି ସାରିଲା ପରେ ତାପରେ ଆମେ ତାକୁ କଣ କରିବା ନା କଡ଼େଇରେ ତେଲ ଗରମ୍ କରିବା ତାପରେ କୁଚା ପିଆଜ ପକେଇବା, ମାନେ ଯୋଉଟା କଟା ପିଆଜ କହନ୍ତି ପକେଇବା। ଅଦା ରସୁଣକୁ ଯଦି ଛେଚିବା ଆହୁରି ବେଶୀ ଭଲ୍ ଲାଗିବ, ତ ଯେହେତୁ ଛେଚି ଏ ଜଣେ-ଜଣେ ଅଛନ୍ତି ଛେଚିକିନା ପକାନ୍ତି, ଜଣେ-ଜଣେ ଅଛନ୍ତି କୁଟିକିନା ପକାନ୍ତି।
ଓକେ।
ତାପରେ ଆମେ ତାକୁ ପକେଇ ସାରିଲା ପରେ ତାକୁ ବଢିଆ ସେ ଗୋଳେଇବା, ଗୋଳେଇ କି ତାପରେ ଆମେ ଲୁଣ ପକାଇବା, ସ୍ୱାଦ ଅନୁସାରେ ହଳଦୀ ଆମର କାଶ୍ମୀର ଚିଲି ଆ ପକେଇକି ତାକୁ ବଢିଆ ସେ ଗୋଳେଇକି ତାପରେ ଆମେ କଣ କରିବା ସେ ଯୋଉ ଚିକେନ୍ ଯୋଉଟା ଥିବ ତ ଚିକେନ୍ ପକେଇକି ତାକୁ ବଢିଆ ସେ କଷିବ ଟିକେ-ଟିକେ ପାଣି ଦେଇକି ବଢଆ ସେ କଷିକି ତାକୁ ଆମେ ଅଳ୍ପ-ଅଳ୍ପ ନାଙ୍କିବା, ହେଇଗଲା ପରେ ଆଣିବା।
ହଁ ଓକେ, ତୁ ମତେ କହିଲୁ ଆ ତତେ ଚା ପିଇବା ପାଇଁ ଭଲ୍ ଲାଗେ?
ୱାଓ, ଟି ମାଇ ଫେବ୍ରେଟ୍।
ଓକେ ତତେ ମାନେ କଣ କ୍ଷୀର ଚା ଭଲ ଲାଗେ ନା ଏମ୍ତି ନର୍ମାଲ ନାଲି ଚା ଭଲ ଲାଗେ?
ନୋ-ନୋ-ନୋ ମତେ କ୍ଷୀ ମିଲ୍କ ଜମା ବି ପସନ୍ଦ ନୁହଁ, ତ ମୁଁ ମତେ ସେଥିପାଇଁ ନର୍ମାଲ୍ ଅ ନର୍ମାଲ୍ ଚା ଯୋଉଟା ଆମର ହୁଏ, ତ ମତେ ସେଇଟା ବେଶୀ
ନାଲି ଚା ହଁ ମ ସେ ଅମୁଲ୍ ଚା ମତେ ବହୁତ୍ ପସନ୍ଦ ଜାଣିଚୁ, ମତେ ମାନେ ଟିକେ କଣ କହିଲୁ ମାନେ ଟିକେ ଅଧିକ ଚିନି ଥିଲେ ମତେ ଭଲ୍ ଲାଗେ ଟିକେ ପିଇବା ପାଇଁ।
ପଚାରିଲୁ ପା କ୍ଷୀର ଚା ନା ନାଲି ଚା ପୁଣି ଅମୁଚା କୋଉଠୁ ଆସିଲା ଆ ଭିତୁରୁ ମ ତେ ଯଦି ଅମୁଲ୍ ଚା ପଚାରିଥାନ୍ତୁ, ତାହେଲେ ମୁଁ ଅମୁଲ୍ ଚା କଥା କହିଥାନ୍ତି।
ଓକେ, ଅମୁଲ୍ ଚା ତତେ ଭଲ୍ ଲାଗେ?
ଅମୁଲ୍ ଚା ଯଦି ଥିବ, ମୁଁ ଦିନ ରାତି କିଛି ଖାଇବିନି ସେ ଚା ପିଇକିନା ରହିଯିବି।
ଓହୋ। ହଁ ମତେ ଅମୁଲ୍ ଚା ମତେ ବହୁତ୍ ଭଲ୍ ଲାଗେ, ଆମେ ଚାଲ୍ ଯିବା ଗୋଟେ କେବେ ଗୋଟେ ମାନେ ଗୋଟେ ଭଲ ପ୍ଲେସ୍ ଟେ କୁ ଯିବା ବୁଲିବା ପାଇଁ। ତ ସେଠି ଆମେ ଟିକେ ସକାଳୁ-ସକାଳୁ ଟିକେ ମର୍ଣ୍ଣିିଂରେ ଆମେ ଚା ପିଇବା, କଣ କହୁଚୁ?
ସେ ଚା ପିଇବା ପାଇଁ ଯଦି ଯିବା ତାହେଲେ ସକାଳେ ହିଁ ଯିବା, କାଇଁନା ସ ଖାଳେ ଚା ପିଇବାଟା ବେଶୀ ଟିକେ ଭଲ୍ ଲାଗେ, ତ ସଖାଳେ ହିଁ ଯିବା।
ଓହୋ, ଆଉ କଣ କହ?
ଆଉ ତମ ଘର ଲୋକଙ୍କ ଦେହ କେମ୍ତି କଣ ଅଛି, ଭଲ ଅଛି ତ?
ହଁ-ହଁ-ହଁ ଭଲ ଅଛି। ଆଉ, ଆଉ ପିକ୍ନିକ୍ ଗୋଟେ ଯିବା?
ହଁ ଚାଲୁନା ପିକ୍ନିକ୍ ଯିବା।
ଓହୋ, ଆଉ ତତେ ଲାଗେ?
ହଁ ମତେ ବହୁତ୍ ଭଲ୍ ଲାଗେ, ଖାଲି ଭଲ ଲାଗେନି ବହୁତ୍ ଭଲ୍ ଲାଗେ।
ଓହୋ, ଆଚ୍ଛା-ଆଚ୍ଛା। ଆଉ କୋଲଡ୍ରିଙ୍କସ୍ ପିିଇବା ପାଇଁ ମତେ ଭଲ୍ ଲାଗେ।
ମତେ ତ କୋଲଡ୍ରିଙ୍କସ୍ ପାଇିବାବା ପାଇଁ ବହୁତ୍ ଭଲ୍ ଲାଗେ। ଆଚ୍ଛା ତୁ କହିଲୁ ତୋତେ ଶାଢ଼ୀ ପିନ୍ଧିବାକୁ ପସନ୍ଦ ନା ଡ୍ରେସ୍ ପିନ୍ଧିବାକୁ ପସନ୍ଦ?
ହଁ ମତେ ତ ଶାଢ଼ୀ-ଶାଢ଼ୀ ପିନ୍ଧିବା ପାଇଁ ବହୁତ୍ ପସନ୍ଦ। ଆ ଯଦି ମାନେ ସେଟା ଖସରା ଶାଢୀ ହେଇଥିବ, ସେଟା ମତେ ବହୁତ୍ ଭଲ ଲାଗିବ ସେଇଟା।
ମାନେ ଅକେଜନ ପିନ୍ଧିବାକୁ ଭଲ ଲାଗେ ନା ନର୍ମାଲ
ହଁ ଅବ୍ୟସ୍ଲି ଅକେଜନ ମାନେ ପିନ୍ଧିବା ପାଇଁ ସବୁ ଭଲ ଲାଗିବ ନା ଆଉ ହୁଁ
ଆଚ୍ଛା ତାହେଲେ ଗୋଟେ କାମ କରୁନୁ ଏଇ ଯୋଉ ରଜ ଆ ମୁଁ ଜାଣିବାର ଡ୍ରେସ ନ କିଣିକି ସାଢେ କିଣିଲେ ବୋଧେ ବେଟର ହବ।
ହଁ ତ ମୁଁ ମାନେ ସେଆ ଭାବିକି ଗୋଟେ ଶାଢ଼ୀ କିଣିଦେଇଛି। ମାନେ ଫାଷ୍ଟ ରଜରେ ମୁଁ ଶାଢୀ ନେବି ଆଉ ସେକେଣ୍ଡ ରଜରେ ମୁଁ ଚୁଡ଼ିଦାର ନେବି। ଆଉ ଥାର୍ଡ ରଜରେ ମୁଁ ଭାବିଛି ଗୋଟେ ସାଉଥ ଲୁକ୍ ନେବି ବୋଲି ତୁ କଣ କଣ ସବୁ ନଇ?
ଶାଢୀ ମତେ ବି ବହୁତ ଭଲ ଲାଗେ ପିନ୍ଧିବାକୁ।
ହଁ ମୁଁ ତୋ ପାଇଁ ବି ଗୋଟେ ଶାଢ଼ୀ ଆଣିଛି ଆଉ ତୁ ମତେ କହୁନୁ ଫାଷ୍ଟ ରଜରେ କଣ ନାଇବୁ ସେକଣ୍ଡ ରାଜରେ କନେଇବୁ ସବୁ
ମୋର ସେମିତି କିଛି ନାହିଁ ଯାହା ହେଲେ ଚଳିବ।
ଓହୋ ତଥାପି ତୁ ମାନେ କଣ କରିଛୁ ଫାଷ୍ଟ ରଜରେ କଣ ନାଇବୁ ସେକେଣ୍ଡ ରଜରେ କଣ ନାଇବୁ?
ଫାଷ୍ଟ ରଜରେ ଶାଢ଼ୀ ସେକେଣ୍ଡ ରଜରେ ଗୋଟେ କୁର୍ତ୍ତ ଥାର୍ଡ଼ ଥାର୍ଡ଼ ରଜରେ ବି ସେଇ କୁର୍ତ୍ତି
ଓୋ ପୁରା ସେମ ସେମ ତୁ ବି ଶାଢ଼ୀ ନାଇବୁ ମୁଁ ବି ଶାଢ଼ୀ ନାଇବି। ଆଉ ଆମେ ରଜରେ ଫାଷ୍ଟ ରଜରେ ଗୋଟେ ଭଲ ପ୍ଲେସ କୁ ଯିବା ବୁଲିବା ପାଇଁ। ଆଉ ହଉଛି ସେଠୀ ବହୁତ ଫଟୋ ଉଠେଇବା ମଜା ମସ୍ତି ବହୁତ କରିବା ହେଲା।
ମୁଁ ତ ସେଇଟାକୁ ଭାବିକିନା ରହିଛି ରଜ ଆସିଲେ ମଜାମସ୍ତି ହବ।
ଓହୋ ଆଉ ଦୋଳି ବି ମାନେ ବହୁତ ଦୋଳି ଖେଳିବା ହେଲା।
ରଜରେ ତ ଆଇଁଷ ବି ଖିଆଯିବ ଯେଉଁଟା ଆମର ଆମିଷ ଖାଇବା ରଜରେ ତ ମୁଁ ଭାବୁଛି। ଟିକେ ବିରିୟାନୀ ଟିକେ କଲେ ବେଶୀ ଭଲ ଲାଗିବ।
ହଁ ଆମେ ବିରିୟାନୀ କରିବା ଆଉ ହେଲା। ହଁ ଚିକେନ କଷା ବି କରିବା ହେଲା।
ହଁ ଚିକେନ କଷା ଟା ଆଗ ତ ଚିକେନ କଷା ଟା ଆଗେ କରିବା ମୁଁ ତ ରେସିପି ତୋତେ କହିଦେଲି ସେଇ ଅନୁସାରେ କରିବା ଆଉ।
ଓହୋ ଆଉ ତୋ ଦେହ ଭଲ ଅଛି?
ହଁ ଭଲ ଏଇ ଟିକେ ମତେ ଥଣ୍ଡା ହେଇଥିଲା ଏବେ ଟିକେ ଭଲ ଲାଗୁଚ ମେଡିସିନ ଖା
ହଉ ତୁ ତୁ ଯଦି ବାହାରକୁ ଯାଇଛୁ ମୋ ପାଇଁ ଗୋଟେ କଣ କହିଲୁ। ନେଇ ଆସିବୁ ଲସି ଗୋଟେ ଆଣିବୁ। ଆଉ ଗୁପଚୁପ୍ ଯଦିଥିବ ଗୁପଚୁପ୍ ବି ଟିକେ ନେଇଆସିବୁ ଚାଟ୍ ପଟା।
ତା ହେଲେ ଗୋଟେ କାମ କରିବି ମୁଁ ନେଇ ଆସିବି ଗୁପଚୁପ୍ ଟିକେ ନେଇଆସିବି।
ଓହୋ ହଉ ହଉ ତୁ ଗୁପଚୁପ୍ ନେଇ ଆସିବୁ ଟିକେ ରାଗ ରାଗ ଆଉ ଚଟପଟା।
ହୁଁ ରାଗ ଟିକେ ବେଶୀ ଭଲ ଲାଗେ ଖାଇବା ପାଇଁ ନା ଲଙ୍କା ଟିକେ ଅଧିକ କହିବି ପକେଇକିନା ତୋ ପାଇଁ ଦେବେ।
ହଁ ଲଙ୍କା ଟିକେ ଖଟା ଖଟା ଟିକେ ଅଧିକ ହେଲେ ମାନେ ବହୁତ ଭଲ ଲାଗିବ।
ହୁଁ ବେଶୀ ଟିକେ ରାଗ।
ତତେ କୋଉ କଲର ପସନ୍ଦ?
ମାନେ କଣ ମତେ ଡ୍ରେସ ଉପରେ ନା ଶାଢ଼ୀ ଉପରେ ନା
ଫେବ୍ରାଇଟ କଲର କଣ?
ଫେବ୍ରେଇଟି କଲର ମୋର ବ୍ଲାକ୍ ଆଣ୍ଡ ବ୍ଲୁ ତତେ?
ଓ ମୋର ତ ବ୍ଲାକ୍ ଆଣ୍ଡ ହ୍ଵାଇଟ୍।
ହଉ ସେଇଥିପାଈ ତ ସବୁବେଳେ ବ୍ଲାକ୍ ଆଣ୍ଡ ହ୍ବିଟି ଡ୍ରେସ୍ ପିନ୍ଧୁଛୁ ନା।
ହଁ ହଁ।
ଆଉ କଣ କହ?